ହାଲୋ। ହେଲୋ।
ହେଲୋ।
ସୁପ୍ରଭାତ।
ସୁପ୍ରଭାତ।
ଅଃ।
ଆଉ କଣ କରୁଚ ହଁ ଭଲଅଛି। ଆଉ ଅଛି ଦି ନେ। ହେମତି ଧୀରେ ଧୀରେ ରୁହନି ଏଇଟି ହେଲା।
ତମେ ଆଗ କାଟ।
ହଁ ଭଲ ଅଛି।
ପାଟି ନା ପରରେ
କହୁଚି ରୁହନି କଥା କହିଚାଲ।
ଆଉ ଘରେ ସବୁ ଭଲ ଅଛନ୍ତି?
ଲ ଭଲ ତମପତା?
ହଁ ପୁରା ଭଲ।
କଣ ଖବର୍ କଣ?
କଣ ଖବର ଧନ ଅ ହା କଣ ଖବର? କିଛି ଖବର ନାହିଁ। ଏଃ
ଛଅଟା ବାଜିକି ସାତ ମିନିଟ୍।
ଓ ହୋ। ଆଉ କଣ କୁଅ। ଆଉ ଘରେ ସବୁ କଣ କରୁଚନ୍ତି?
ଭଲ।
କଣ କରୁଛନ୍ତି?
ଆଚ୍ଛା ଦଳ।
ଅଛନ୍ତି ଖାଲି ଅଛନ୍ତି।
ଉଁ ହୁଁ।
ଆଉ କଣ ବ୍ରଶ କିଲଣି?
ହଁ
ଆଉ କଣ ଆଜି ଖାଇବା ହେଇଛି?
ହଁ ଆ
ଆଁ?
କଣ ଦବ?
ଣ ତାର
ହଁ ଆମର କିଛି ଖାଇବା ହେଇନି ମୁଁ ଭାବୁଛି ମୋ ମାମୁଁ ଘରକୁ ଯିବେ ବୋଲି ଯେ ଏତେ ଜୋର ସେ ବର୍ଷା ହଉଛି କେମିତି ଯିବି?
କଣ କରିବି ବର୍ଷା ତ ପ୍ରବଳ ହଉଛି।
ଉଁ?
ସେ
କଣ?
ବସରେ ଯାଉ ଥିଲ।
ବହୁତ ସାରେ ଯିବି ଯେ ଏତେ ଜୋର ସେ ବର୍ଷା ହଉଛି ବହୁତ ହେଲେ କେମିତି ଯିବି? ସେ ବସ ବି ମତେ ଗାଳି କର ଏଇ ବର୍ଷାରେ ତୁ କେମତି ଆଇଚୁ ବେଲେ?
ଉଁ।
କିଛି କହ କିଛି
ଆଉ କାଲି ପଣସ ପରା ଖାଇଲ?
ଓ ହୋ।
କେତେ ଖାଇଲ ପଣସ ପୁରା?
ଯାଣିନି।
ବ୍ରେଡ଼ କେତେଟା ଖାଇଲ?
ବ୍ରେଡ କେତେଟା ଖାଇଲ?
ଆ
ମୁଁ ଗୋଟେ ଖାଇଲି ଆଉ ଫାଳେ ଫାଳେ ମୋର ପିଲାମାନଙ୍କୁ ଦେଇଦେଲି।
ଏ ଯୋଉ ଚାଲୁଛି ସିପିର ପକ୍ଷ ବୁ ଠିକ ଅଛି।
କଣ କଣ କାଲି ଯଉ ପକଉଥିଲ?
କାଲି ଯୋଉ ଶଟିରୁ ସେଲା ବସ୍ତା ପଠେଇଥିଲୁ ସେଟା ଠିକ ଅଛି କି?
ହଁ ଠିକ ଅଛି ଦୁଇ ହଜାର ଛବିଶରେ ଦେଖିଥିଲା ତ।
ଓ
ହଁ ଘାଇ ଗାଜରେ
ଏକ୍ଜାମ କେ ଓଡ଼ିଆ ଓଡ଼ିଆଟା
ଏ ହୁଁ। ଇଂଲିଶଟା ଦିଟାରେ ଯାଇ ଆସୁଛି ଓଡିଆ ବି ଆସୁଛି ଇଂଲିଶ ବି ଆସୁଛି ଯା ଆରେ ସେମ ଆଉ ତମେ କୋଉ କୋ୍ଚି ଟା ଓଡିଆରେ ବି ଦେଖିପାରିବ କୋଉ କୋ୍ଚି ଟା ତମେ ମାନଙ୍କୁ କୋଉ ପ୍ରଶ୍ନ ଟା ତମେ ଓଡିଆରେ ବି ଦେଖିପାର କୋଉ ପ୍ରଶ୍ନ ଟାକୁ ତମେ ଇଂଲିଶ ରେ ବି ଦେଖିବାର ତ ସୁବିଧା ଯେମିତି ଦେଖିଲେ ବି ସେଇଟା ଓଡିଆ ଇଂଲିଶ ତମେ ଗୋଟେ କୋ୍ଶ୍ଚିନ୍ ଏମିତି ଓଡିଆ ମାରିବ ଇଂଲିଶ ମାରିପାର ଆଉ କୁକୁଡା ଖାଇଚ ନା ନାଇଁ କୁକୁଡା ଖାଉଚ?
କୁକୁଡା
ହଁ ଖାଉଚ ନା ନାଇଁ?
ହଁ ସେମିତି
ଖାଉନ ଆଉ କଣ ଆମିଷ ଜିନିଷ କଣ ଖାଉର?
ଟିକେ ବାହାରେ ଖାଉଚୁ ଆଉ।
ବାରା ଯାଉଛ? ହଁ। ଆଉ ଛେଳି ଖାଉନ କୁକୁଡା ଖାଉନ ଅଣ୍ଡା ଖାଉନ ଚିଙ୍ଗୁଡି ଖାଉନ? ହୁଁ।
ଣଥା
ହେଲୋ
ମୁଁ ମୁଁ ଖାଉଚି ସବୁ ଖାଉଚି। ମୁଁ ଗଛ ପତ୍ର ଡାଳ ଶାଗ ଫାଗ ସବୁ ଖାଉଚି। ମୁଁ ସର୍ବାହାରୀ ପ୍ରାଣୀ, ହଁ ଖାଉଚି।
ଛେଳି ଛେଳି କି?
ହଁ ହଁ ଛେଳି ଛେଳି। ମଣିଷ ଭଳିଆ କଥା ହୋଉଚି ମାନେ ଛେଳି କୁଆଡୁ ହେବି।
ସେ ଡାଳ ପତ୍ର ଖାଉଚ?
ହୁଁ ଖାଉଚି ସବୁ ଖାଉଚି ସବୁ ଖାଉଚି।
ହୁଁ ବରିଆ
ବିରିୟାନୀ ଟା ଖାଇଯିବା ଯିବା କେବେ ଗୁଡେ ତମେ ଧନୀ ଲୋକ ଦେବା ଆଉ ଖାଇବା ଆଉ? ଭାବୁଛି ସବୁବେଳେ ତ ବିରିୟାନୀ ହାଲୋ, କଲ୍ୟାଣୀର ଜନ୍ମ ଦିନରେ କୋଉଠିକୁ ଯିବା ଭାବୁ କ ଲଜ ସ୍ନାକ୍ସ କଣ କଣ ଖାଇକି ଆଇବା ବର୍ଗର ଗୋଟେ ବର୍ଗର ଷାଠିଏ ଟଙ୍କା।
ପଇସା କିଏ ଦିବ?
ଆଉ କିଏ ଦବ ଜନ୍ମଦିନରେ ଦେବା ଆମେ ଯିବାନ ଦେବା ନା କଣ? ଆଉ କହିଚୁ ହଜାର ଟଙ୍କା ରଖିଥା। ବେଲେ ସେ ରଖିଚି ହଜାର ଟଙ୍କା। କୁହ?
ଟିକେ ରହ?
ହୁଁ ହୁଁ। ଟିକେ ରହି ହବନି କୁହ? ହ୍ୟାଲୋ। ହେ ଭଗବାନ। ହେଲୋ,
ନର୍ଥ ଇଷ୍ଟ ମ
ହେଲୋ।
ହଁ ହୁଁ କୁହ।
ଆଉ ସେ ହନି ଆଉ ଦାନି ଭଲ ଅଛନ୍ତି କି ନାଇଁ।
ସବୁ ଭଲ ସବୁ
ଆଉ ସେପଟେ ଆଦ୍ୟାସା।
ଆ କଣ କରୁଚ
କିଛି କରୁନି ତ କଣ କରିବି ମା।
ଓହୋ ମୋର ଦ୍ଵାରା ଏଇସବୁ ହବନି।
ଆଉ ପାଣି ପିଇଛୁ ସକାଳେ ଉଠିକି। ହଁଧ୍ୟ ବମ ହୁ ହ ଆଉ କଣ। ଆଜି କଣ ରୋଷେଇ ହବ ଘରେ?
ଆଁ। କଣ ହାଲୋ।
ହେ। ଲୋ
ହୁଁ
ଜାଣିନି କଣ ହେଲେ ଗୋଟେ ହବ ଆଉ।
କଣ ହବ ଗଛ ପତ୍ର।
ନାଇଁ ମାଂସ ମାଂସ
ହଁ ମାଂସ ବି ଖାଉଛି ଯାହା ରୋଷେଇ କର ଡାକ ମୁଁ ଖାଲି ଆଇି ଖାଇଦେବି। ବାସନ ଟା ତମେ ମାଜିଦବ।
ଏଇ ଗୋଟେ କଥା।
ହୁଁ ହଁ ଏଇଟା ହିଁ ଗୋଟେ କଥା।
ଆଉ ସେକେଣ୍ଡ୍
ସେମିତି କୁହାଯାଏନି। ହଁ କଣ କବ ବର୍ଷା ତ ଏତେ ଜୋର୍ ହଉଛି ନା ବାଆର୍କୁ ବାଆରି ଆସୁନି। ତିରିଶ୍ ବର୍ଷ ଆଉଛି ଜୋର୍ସେ ଯେ ନା ନାଇଁ ମୁଁ ଗାଧ୍ୟେଇବି ନାହିଁ ଟାଇମ ହେଲାଣି ଆଉ କଣ?
ସ୍ପେସିଫିକସନ ଆ ତମେ ତମେ ଯିବା ଆଉ
କେତେବେଳେ?
ଏଗାରଟା ବେଳେ।
ଦଶଟା ବେଳେ କିଏ ବସ୍ ଅଛି କି? ଅମ୍ବିକା ବସ୍ ପରେ ଆଉ କିଏ ବସ୍ ଅଛି? ହଉ ର ରଖୁଛି ହେଲା ରଖୁଛି ଭାଇ ବାାଇ ଭାଇ ବାାଇ ରଖୁଛି
ବାଏ ବାଏ